ହଁ ଆଜ୍ଞା।
ହଁ ନମସ୍କାର।
ତ ମୁଁ ଚିତ୍ର କରେ ଆଉ ହଁ ମୁଁ କହିଲି ମୁଁ ଚିତ୍ର କରେ। ଆଉ କଣ ନା ଚିତ୍ର ତ ସବୁ ପ୍ରକାରର ଚିତ୍ର କରିପାରେ। କିନ୍ତୁ ଏଇଟା କି ମୁଁ ସେ ରଙ୍ଗ ବାଲା ଚିତ୍ର ନୁହେଁ ସେ ପେନସିଲ୍ ବାଲା ଚିତ୍ର ପୁରା ଭଲ ସେ ଆପଣ ଜାଣି ପାରିବେନି କି ଏଟା ହଉଚି ହାତଟରେ ତିଆରି ହେଇ ସେ ବୋଲି ଏତେ ଭଲ ସେ ହବ ହଁ ହଁ।
ହୁଁ।
ଟିକେ ସମୟ ଲାଗେ କିନ୍ତୁ ପୁରା ଭଲସ ଫଟୋ ଆଉ କିଛି ଆପଣ ଯେବେ ବି ଦେଖିଲେ ସେ ଜିନଷ
କେବେ ଏ କୋଉଠି ଶିଖିଛନ୍ତି?
କଉଠି ଶଖିନି ସେଏ ନିଜେ ନିଜେ ଧୀରେ ଧୀରେ ଧୀରେ ଧୀରେ ସ୍କୁଲ ଟାଇମରେ ଶିଖି ଶିଖି ଶିକ୍ ଶିଖିଛି ଏମିତି କା ହା ହଁ ଏମିତି କାହାଠୁ ଶିଖିନି ଛୋଟବେଳେ ମୋର ହୁଏ ଏ ମୁଁ ଚିତ୍ର କଳା ରେ ପ୍ରଥମ ହୁଏ ଆଉ ତାପରେ ଏଠି ଧୀରେ ଧୀରେ ଯେ ମଣିଷ ଚିତ୍ର ଏମିତି ଶିଖିଲି ମୋବାଇଲ୍ ଦେଖିକି ୟୁଟ୍ୟୁବ ଦେଖିକି। ଧୀରେ ଧୀରେ ଧୀରେ ଧୀରେ ଶିଖିକି ପୁରା ଶିଖିକି ଗଲି ଆଉ।
ହୁଁ ଆଉ
ହଁ ମଝିରେ ମଝିରେ ମୁଁ ବନାଏ ଅର୍ଡର ଆସେ ମୁଁ ବନେଇ ତାକୁ ଆଉ ଯେତେ ବଡ କହିଲେ ବଡ ଛୋଟ କହିଲେ ଛୋଟ। ଅ ହଁ ବନାଏ ହଁ।
ହଁ ହୋ।
ସ୍ତ୍ରୀ ଲୋକ ଲୋକ ହଁ ଟିକେ ଅଧିକା ସମୟ ଲାଗେ ସ୍ତ୍ରୀ ଲୋକମାନଙ୍କର ଡ୍ରଇଂ ଟା କାରଣ ସେମାନେ ଯୋଉ ଶାଢୀ଼ ପିନ୍ଧଥିବେ ତା ଭିତରେ ଫୁଲ ଏଇଗୁଡା ସବୁ ବନେଇଲା ବେଳକୁ ଅ ବହୁତ ସମୟ ଲାଗେ।
ହଁ ଠିକ। ଠିକ୍ କଥା। ସ୍ତ୍ରୀ ଲୋକଙ୍କ ଚିତ୍ର ଟିକେ ଅଲଗା ଲାଗେ।
ହୁଁ ହୁଁ ହଁ ହଁ।
ହଁ।
ଆଉ ଏ ବର୍ଷ ପୁରୀ ଯାଉଛ ନା ରଥ ଯାତ୍ରାରେ?
ନାଇଁ ନାଇଁ ମୁଁ ତ ଏଇ ବର୍ଷ କେବେ ବିି ରଥଯାତ୍ରା ଯାଇନି ଏଇ ବର୍ଷ ଦେଖିବା କଣ ହଉଛି? ଚି ଆଉ ଡୋରି ଲାଗୁ ଆଗ।
ହଁ ହଁ ଡୋ଼ରି ନ ଲାଗିଲେ ତ କେହି ଯାଇପାରିବେନି।
ହଁ ନାଇଁ ଏବେ ଯିବାର ଅଛି କିନ୍ତୁ ଏମିତି ଖାଲି ବୁଲି ଯିବାର ଅଛି।
ହୁଁ ହୁଁ
ଦେଖିବା ଆ ଡ଼ୋରି ଲାଗିଲେ ଯିବା ଆଉ। ଆଉ ଆପଣଙ୍କୁ ଆମେ ତ ମୋ ଘରେ ତ ପୁରା ଜଙ୍ଗଲ ପାଖରେ ବୁଝିପାରିଲେ?
ହଁ
ଜଙ୍ଗଲ ଏରିଆ ଲୋକ ଆମେ। ଏଇ ସିଜିନ ଆସିଲେ ଏଇ ସିଜିନ ଖାଲି ଛତୁ ହବ, ବିଭିନ୍ନ ପ୍ରକାର ଛତୁ ଛତୁ ବଜାରରେ ମିଳିଲାଣି ବା ଜଙ୍ଗଲ ତୁ ବଜାରରେ ବିକ୍ରି ହେଲାଣି।
ଏ ବର୍ଷା ଦିନେ ତ ଆରମ୍ଭରୁ ମିଳେ ବର୍ଷା ଦିନରେ ମିଳେ ଛତୁ।
ହଁ ହଁ ହଁ ଆରାମ ଆରମ୍ଭ ହେଇଗଲାଣି ଏଇ ବର୍ଷ ତ ହଁ। ନାଇ ହୁଙ୍କାରେ ହୁଏ ବାଲିରେ ବି ହୁଏ
ଗଛ ମୂଳରେ
ହଁ ହଁ ହଁ ହଁ ହୁଙ୍କାରେ ବାଲିରେ ସବୁଠି ହୁଏ ହୁଙ୍କାରେ ଯୋଉ ଛତୁ ହୁଏ ତାର ନାଁ ଅଲଗା ସେଏ ହଉଛି ନାଡ ଛତୁ। ତାର ଲମ୍ବା ଲମ୍ବା ଏମିତି ଟାଣି ଦେଲେ ତା ସେ ଡାଙ୍ଗ ଟା ଲମ୍ବା ଟା ପୁରା ବାହାର ହାତ ଦେଢ଼ ହାତ ଲମ୍ବା ସେଏ ପୁରା ବହୁତ ଭଲ ଲାଗେ ଖାଇବା ପାଇଁ। ଆଉ ଗୋଟେ ଭୁଇଁ ଭିତରେ ଅଛି ଗୋଲ ଵାଲା ସେ ଗୋଲ ହଁ ସେ ଛୋଟ ଛୋଟ ବାଲି ଛତୁ ଟା ସିଏ। ପୁରା ତାର ସ୍ଵାଦ ଗୋଟେ ପୁରା ବଢିଆ ସ୍ୱାଦ। ଆଉ ଗୋଟେ ବଡ ବାଲି ଛାତୁ ଖାଇଛନ୍ତି ତ ସାଇଜ ର ବଡ ଗୋଟ ଗୋଟେ ଫୁଟିବ ଗୋଟେ କି ଦିଟା?
ହଁ ସେଟା ସେଟା ବି ଖାଇଛି ସେଟା ବାପ ଘର ପୋଟେ ଛତୁ ଟା ଫୁଟେ।
ହଁ ସେ ବାଲି ଛତୁ କଣ ବାଲି ଛତୁ ଟା ସବୁଆଡେ ଓଡିଶା ସାରା ସବୁଆଡେ ଫୁଟେ କିନ୍ତୁ ଜଙ୍ଗଲ ରେ ଯେଉଁମାନେ ଶାଳପ ପତ୍ର ଅଛି କି ପଚିଛି ସେଇ ମାନଙ୍କରେ ଏଇ ପ୍ରକାରର ଛତୁ ଗୁଡା ବି ସବୁ ଫୁଟିବ।
ହଁ ହଁ ଏବେ ତ ଆମ ପଟରେ ଆଉ ଫୁଟୁନି କିନ୍ତୁ ଜଙ୍ଗଲରେ ଫୁଟୁଥିବ। ଆଗେ ମୁଁ ଦେଖିଛି ଖାଇଛି।
ଆଚ୍ଛା।
ହୁଁ ହଁ ନା ଆମର ବାପ ଘର ପଟେ ଭଲ ପରିବା ଚାଷ ସବୁ ହୁଏ ମୁଁ ତ ସବୁ ଜାଣିଛି ନା ବାଦାମ ଚାଷ ହୁଏ। ଧାନ ଚାଷ ହୁଏ। ଏ ବିରି, ମୁଗ, ବିରି ମୁଗ ସବୁ ଚାଷ ଚାଷ କରନ୍ତି ବାପ ଘରେ ତାପରେ କା କୁକୁଡି ଝୁଡ଼ଙ୍ଗ କଲରା ସବୁ ଅଧିକ ଅଧିକ ଚାଷ ହୁଏ ବିକ୍ରି ହୁଏ। ହୁଁ ଭେ ବିକ୍ରି ହୁଏ। ହଁ ବିକ୍ରି ହୁଏ ଘରେ ଅଳ୍ପ ଖାଆନ୍ତି କିନ୍ତୁ ଅଧିକ ଚାଷ ହଉଛି ଯେତେବେଳେ ବିକ୍ରି ତ ନିଶ୍ଚୟ ହବ ପଇସା ପାଇଁ। ଏ ସବୁ ଚାଷ ସାର ଔଷଧ ପଡେ କିନ୍ତୁ ଅଧିକ।
ଆମର ଏପଟେ ବହୁତ ଇରିଏ ଚାଷ ଜମି ଥିଲା ଆଗରୁ ଚାଷ ହୁଏ ବାଦାମ ଚାଷ। ହୁଏ ସେଠି ମକା ହୁଏ ଆଉ କଣ ହୁଏ ରାଶି ହୁଏ। ଏମିତି ସବୁ ଜିନିଷ ହୁଏ ହଁ କିନ୍ତୁ ଏବେ କଣ ହେଇଗଲାକି ସବୁ ଗଛ ଗୁଡାକ କି ଆମ୍ବ ଗଛ ଲଗେଇଦେଲେଣି ତ କି କାଜୁ ଗଛ ଲଗେଇ ଦେଲେ ଏମିତି କରିକି ଚାଷ ଜମି ବହୁତ କମିଗଲାଣି ଆଉ ବାକି ଯୋତେକ ଜାଗା ଅଛି ସବୁ ଗୁଡ଼ାକ ରେ ମକା ହଉଚି। ଏତେ ମାତ୍ରାରେ ମକା କି ଆପଣ ଯେତେ ବାଟ ଦେଖିପାରିବେ ସେତେ ବାଟ ମକା ହଉଚି।
ଆଉ ମକା ତାହେଲେ ପ୍ରଧାନ ଚାଷ ହେଇଯାଇଚି ଆଉ ନାଇଁ ଆମର ଏଠି
ମକା ଚାଷ ଯୋଉ ଜାଗାରେ ଧାନ ଚାଷ ହଉନି। ସେ ଜାଗାରେ ମକା ଚାଷ ଆଉ ମକା ଆ
ଧାନରେ ଅଧିକ ପାଣି ଦରକାର ଆଉ ମକାରେ କମ ଦରକାର ବୋଧେ।
ନା ମକାରେ ଧାନରେ ଅଧିକା ପାଣି ଦରକାରେ ମକାରେ ପାଣି କଣ କି ମକାରେ ଯୋଉ ଡେଲି ଡେଲି ପାଣି ଦେଲେ ବି ଚଳିବ ବର୍ଷା ହେଲେ ଚଳିବ ହଁ କି ତୁ ମକାରେ ପାଣି ସପ୍ତାହକୁ ଥରେ ଦେଇଦେଲେ ବି ହବ। ବର୍ଷକୁ ଚାରି ଥର ହବ ମକା ଟା ଚାରିଥର ଯାକ ସେଥିରେ ପ୍ରବଳ ଲାଭ। ଆଉ ମକା ଏଇଠୁ ଆମର ବହୁତ ସେ ଯାଗାରେ ଅଛି ହଁ ମିଠା ମକା ସିଏ ଟିକେ ସାଧାରଣ ମକା ତା ଅପେକ୍ଷା ଦେସି ମକା ଅପେକ୍ଷା। ସେ ଟିକେ ଅଧିକା ମିଠା।
ଆଛା ତ ତ କିଛି ହଁ ମିଠା ଅଂଶ ଟା ଅଧିକ।
ହଁ ତାର ମିଠା ଅଂଶ ଟା ଅଧିକା କିନ୍ତୁ ସାଧାରଣ ମକାକୁ ପୋଡିଦେଲା ପରେ ଯୋଉ
ସ୍ୱାଦ ହଁ ନା ନା ଏଟା ସିଝେଇକି ଯେତେ ଖାଇବ। ମିଠା ମକା ଟା କିନ୍ତୁ ଦେଶୀ ମକା ଟା ପୋଡି ଦେଲେ ବା
ହଁ ଦେଶୀ ମକା କୁ ପୋଡ଼ିଦେଲେ ତା ମିଠା ଅଂଶ ଟା ବଢିଯିବ ଆଉ ବହୁତ ସ୍ୱାଦ।
ହଁ ହଁ। ନା ଆମର ସେପଟେ ବାଦାମ ଚାଷ ଟାରେ ବେଶୀ ଲାଭ ହୁଏ।
ଆମର ହଁ ଆମର ଏଠୁ ଦଶ ପନ୍ଦର କିଲୋମିଟର ଦୂରକୁ ପଳେଇଲା ପରେ ସବୁ ସେପଟ ସାଇଡ ବାଦାମ ଚାଷ ନଦୀ ଏରିଆ ଆସିଯିବ ନଦୀ ଏରିଆରେ ସବୁ ବାଦାମ ଚାଷ। ପ୍ରବଳ ବାଦାମ ଆଉ ପ୍ରବଳ ତରଭୁଜ ଏଇଗୁଡ଼ା ସବୁ ଚାଷ ହୁଏ।
ବାଲି ରେ ସବୁ ତରଭୁଜ ସବୁ ହେଇଥାଏ। ହୋଇଥାଏ ସବୁ ବଡବଡ ଥାଏ ସବୁ ନଈ କୂଳ କୂଳରେ ସବୁ ବାଲି ଯାଏ ସେଟା ହୁ ଚାଷ।
ବାଲିରେ ସବୁ ତରଭୁଜ ଚାଷ ହେଇଥିବ ଏଇଠୁ ଆମର ବହୁତ ଅଲଗା ଅଲଗା ରାଜ୍ୟକୁୁ ମଧ୍ୟ ଏଇ ଆମ ଆ ଗାଁ ପାଖରୁ ଯାଉଚି ତରଭୁଜ ମକା ଏଉଡ଼ା ଯାଉଚି।
ଅଧିକ ହଉଚି ଆଉ ସେଇଟା ଯିବ ବାହାରକୁ ଯିବ। ସବୁ ଲୋଡ଼ ହେଇକି ଗାଡ଼ିରେ ଯିବ।
ତରଭୁଜ ତ କୁଆଡ଼େ କୁଆଡ଼େ ଯାଉଚି ପୁରା ସବୁ ଜାଗାକୁ ଯାଉ ସବୁ ରାଜ୍ୟକୁ ଯାଉଚି ଏଠୁ। ଆଉ ମକା ଓଡିଶା ସାରା ସବୁ ଜିଲ୍ଲାକୁ ଏଇଠୁ ମକା ଯାଉଚି ଆମର। ଏତେ ମକା ହଉଚି ହଁ ଝୁଣା ବି ଯାଉଚି ଏଠୁ। ହଁ ମକା ତ ପ୍ରବଳ ଖାଏ ମୁଁ ଏକାଥରେ ପାଞ୍ଚଟା ଛଅଟା ଏମିତି ମକା ଖାଇବି ଯଦି ଖାଇବି।
ହଁ ହଁ ମୋର ମକା ପ୍ରିୟ କିଣିକି ଏଠି କିଣା ହେଇକି ଖିଆ ହଉଛି।
ହଁ ଯୋଉଦିନ ପ୍ରେସର ରେ ବସା ହବ କି ସାଙ୍ଗ ବସିଥିବୁ ଏକାଠି। ସେଦିନ ଉଁ ଗୋଟେ ବସ୍ତା ଦି ବସ୍ତା ମକା ମଗା ହବ ଆଉ ଶୀତ ଦିନେ ଖାସ କରି ଏ ଶୀତ ଦିନକ ଯୋଉ ନିଆଁ ଲଗା ହେଇଥିବ ସାଙ୍ଗ ଏକାଠି ଖଟି କରୁଥିବେ। ସେଠି ଗୋଟେ ବସ୍ତା ମକା ମଗା ହବ ସେଠି ମକା କୁ ସେଇ ନିଆଁରେ ପୋଡିକି ଖିଆ ହବ ନହେଲେ ଅଛି ଆମର ସଂଘ ଘରେ ଅଛି ଗ୍ୟାସ ଚୁଲା ସେ ଚୁଲାରେ ପାଣି ବସିକି ସେଥିରେ ସିଝା ହବ। ହବ ଖିଆ ହବ ଗୋଟେ ଖୁସି ଚାଲେ ଆଉ।
କମ୍ ଥିବ କର।
କମ ବହୁତ ଆପଣ ସିଝା ମକା କିଣିଲେ କୋଡିଏ ଟଙ୍କା କିଣୁ
ନାଇଁ ଏଠି ତିରିଶ ଟଙ୍କା ଆମେ ତିରିଶ ଟଙ୍କାରେ କିଣିକି ଖାଉଛୁ।
ହଁ ତିରିଶ ଟଙ୍କାରେ କିଣୁଛି କିନ୍ତୁ ଆମର ଏଠି ହଁ ଆମର ଏଠି ମ ଛଅ ଟଙ୍କା ସାତ ଟଙ୍କା।
ହଁ ଏଠି ଚାଷ ହଉଛି ଏଠି ଆଉ ସେଠୁ ଆସୁଛି ଏଠିକି ତାପରେ ସବୁ ଲାଭ କରି କରି ଲାଷ୍ଟ କୁ ତିରିଶ ଟଙ୍କା।
ହଁ ଏଠୁ ଯୋଉ ସିଜିନ ରେ ଟିକେ ପାଣି ମଡେଇକି ଚାଷ କରାହଉଥିବ ସେ ସିଜିନରେ ଆଠ ଟଙ୍କା ନଅ ଟଙ୍କାରେ କିଣିକି ନେବେ ବେପାରୀ। ସିଏ ଜଣଙ୍କୁ ବିକିବେ ଯିଏ ମକା ସିଝଉଛି ତାକୁ ବିକିବେ ପନ୍ଦର ଟଙ୍କାରେ।
ସେ କେଜିି ହିସାବରେ ବିକ୍ରି କରୁ କିନ୍ତୁ ଆମେ ଗୋଟା ହିସାବ ରେ ଖାଉଛୁ କେଜି ତିରିଶ ଟଙ୍କା। କୋଡିଏ ଟଙ୍କା କିଣୁଥିବେ କୋଡିଏ ଟଙ୍କା।
ନାଇଁ ସିଝା ମକାଟେ ତ ତିରିଶ ଟଙ୍କା ଯଦି ଆପଣ ହଉଛି ସିଏ ସତ ଟଙ୍କା ଆଠ ଟଙ୍କାରେ କିଣିଲି ତାଙ୍କର ଗ୍ୟାସ୍ ଫ୍ୟାସ୍ ଲଗେଇକି ଗ୍ୟାସ ଧରିଲେ ଗୋଟେ ମକାରେ ଦି ଟଙ୍କା କି ତିନି ଟଙ୍କା ସରିଲା ଆଉ ସ୍ତି ସ୍ଟାଟକ। ଟଙ୍କା ଗୋଟେ ମକାରେ ପାଇଲେ ଦିନକୁ ଯଦି ପାଞ୍ଚଶହ ଛଅଶହ ମକା ବିକ୍ରି କଲେ। ସେ ତାଙ୍କର ସେଇ ହିସାବରେ ପାଉଛନ୍ତି ଆଉ।
ନାଇ ମ ମକା ପ୍ରିୟ ଲାଗେ ଭଲ ଲାଗେ। ମକା ଟା ଖାଇବା ପାଇଁ ଯୋଉ ଲେମ୍ବୁ ଲୁଣ ଟିକେ ମାରିକି ଦଉଛନ୍ତି ଭଲ ଲାଗୁଛି ନିଜେ ବି କିଣିକି ଘରେ। ତିଆରି କରିକି ଖାଉଛ ସେଇମତି ଆଗେ ହଁ ହଁ କିଣିକି ଖାଇବା ଅପେକ୍ଷା ଆଣିକି କିଣିକି ଏଠି ସିଝେଇକି ଘରେ ଲେମ୍ବୁ ଲଙ୍କା। ଆଉ ଲୁ
ନାଇଁ ସେଠୁ ତ କିଣିକି ଖାଇଲେ ମନ ଶାନ୍ତି କରି ଖାଇଲା ବେଳକୁ ଆପଣ ତିନିଟା କି ଦିଟା ମ ମକା ଖାଇଲା ବେଳକୁ ଆପଣଙ୍କ ହାତରୁ ପଇସା ଅଧିକା ବାଜିଯିବ। ଏଠୁ କିନ୍ତୁ ସେତିକି ପଇସାରେ ପରିବାର ସାରା ଖାଇଦେବେ।
ଖାଇବେ ହଁ ସିଝେଇକି ଘରେ ସମସ୍ତେ ଖାଇପାରିବେ। ଆଉ କଣ କୁହନ୍ତୁ।
ହୁଁ।
ମୁଁ କଣ ଗୋଟେ କହିଥିଲି କି ମକା ଏଠି ଶସ୍ତା ଆମର ତରଭୁଜ ବି ଶସ୍ତା।
ହଁ ଏଥର ପଠେଇବେ ଯେତେବେଳେ ଏଁ ହବ ଆଉ।
ଠିକ ଅଛି ଆଉ ଜଙ୍ଗଲ ଜଙ୍ଗଲ ଛତୁ ବି ଏଠି ବହୁତ ଶସ୍ତା।
ଓଁ ହଁ ହେଇଥିବ ଏଠି ତ ଆମେ ମାର୍କେଟ ରୁ କିଣିକି ଖାଉଛୁ ନା ଏଠି ଅଧିକ।
ହୁଁ ହୁଁ ହୁଁ।
ଏଠି କିଛି ସବୁ କିଣା ହଉଚି।
କଣ କହିଲେ?
ଏଠି ସବୁ ଆମର ଯାଜପୁରରେ ସବୁ କିଣା ହେଇକି ଖିଆହେଉଛି।
ଆଚ୍ଛା ଆଚ୍ଛା ଉ ଏଠି ଆମର ନାଇଁ ଆମର ବି ଏଠି ଲୋକ କିଣିକି ଖାଉନାହାନ୍ତି କି। ଖାଉଛନ୍ତି କିନ୍ତୁ ହଁ ଆମ ଗାଁରେ ପ୍ରାୟତଃ ହଁ। ଆମ ହଁ ଆମ ଗାଁରେ ନବେ ପ୍ରତିଶତ ଲୋକ ବାଡିରୁ ଖାଉଛନ୍ତି। ସବୁ ଜିନିଷ ଅଛି ତ ବାଡିରୁ ହେଇଯାଉଛି ଆଉ ଘରେ ସମସ୍ତେ ଖାଉଛନ୍ତି।
ହଁ ହଁ ।
ଆଉ ଏଠି
ଆମର ସେମିତି ଯାହା ଅଛି। ଠ ଯାହା ଫଳୁଛି ଆମେ ବି ସେଇଟା ଘରେ ଖାଉଛୁ ଆଉ କିଣିବାକୁ ପଡୁନି ଆମକୁ।
ହୁଁ ହୁଁ ହୁଁ ହୁଁ ସେଇତ କରିବା କଥା ଆଉ ।
ଏ ତ ପଡିବ ସବୁ ଜିନିଷ ନା କିଣିକି ହଉ ବ। ଥିଲେ କିଣିକି ଖାଇବାକୁ ପଡିବ।
ଆଚ୍ଛା ହଁ ସେଇଟା ତ ଠିକ କଥା ନଥିଲେ କିଣିକି ଖାଇବାକୁ ପଡିବ। ଆଉ ସେଥିପାଇଁ ଆମ ଗାଁ ର ଲୋକ ପ୍ରାୟତଃ ହ ବାହାରକୁ ବି ଯାଆନ୍ତିନି ସମସ୍ତେ ତେ ଗାଁରେ ସମସ୍ତଙ୍କର ହେଇଯାଏ।
ହଁ ସବୁ ଜାଗାରେ ବି ସବୁ ଜିନିଷ ଟା ହୁଏନି ନା। କରିବାକୁ ଚାହିଁଲେ ବି ହୁଏନି ମାଟି ମାଟି ନେଇକି ଚାଷ କରାଯାଏ।
ହଁ କୋଉ ମାଟିରେ କଣ ଚାଷ ଜାଗା ନେଇକି ଇଏ ନେଇକି ପରିବେଶ ନେଇକି ପରିସ୍ଥିତି ନେଇକି ଚାଷ ଟା ହୁଏ।
ହଁ।
ଏବେ କିନ୍ତୁ ଯୋଉ ହାଇବ୍ରିଡ ଗଛ ଆସିଗଲାଣି। ସେ ସବୁ ଜାଗାରେ ପ୍ରାୟତଃ ହେଇଯାଉଛି ଆଉ। ପାଇଁ ଟିକେ ଅଧିକା ଖରା ଦିନେ ବି ଏଥର ମେ ବଜାରରେ କୋବି ମିଳୁଛି।
ହଁ କୋବି ଟା ତ ସବୁବେଳେ ମିଳୁଛି ବଜାରରେ। କୌଣସି ଜିନିଷ ଆଉ ବନ୍ଦ ନାହିଁ ସବୁ ବଜାରରେ ମିଳୁଛି।
ହଁ ସିଏ କଣ କରୁଛନ୍ତି ନା ପାଲ ଟାଣିକି ତା ଭିତରେ ଏ ହଉଛି କରିକି ଯେମିତି ତାପମାତ୍ରା ଟା ସମାନ ରହିବ ସେଇ ହିସାବରେ କରିକି ସେଟାକୁ ତିଆରି କରିଦଉଛନ୍ତି ଖରାଦିନ
ହଁ ହଁ ଶୀତଳ
ହଁ ସେମିତି କରିକି ହଁ ତିଆରି କରିଦଉଛନ୍ତି। ଆଉ ଏବେ କିନ୍ତୁ ଆଉ ସେମିତି ଆମ ଏରିଆରେ ସେମିତି ତ କରୁନାହାନ୍ତି ଆମର ଏଠି ଶୀତ ଦିନେ ପ୍ରବଳ କୋବି ଦଶ ଟଙ୍କାରେ ତିନିଟା କୋବି। ଭଲ ଭଲ ସେଇ ଟାଇପ ର ହୁଏ କୋବି ହୁଏ ମକା ହୁଏ।
ଆ ଯାହା ହଉ ସବୁ ପରିବା ହୁଏ ନା କରିପାରୁଛନ୍ତି କଷ୍ଟ ବି କରୁଥିବେ ସମସ୍ତେ ଯିଏ କରୁ
ହଁ ଯିଏ କରୁଛି ସମସ୍ତେ କଷ୍ଟ କରୁଛନ୍ତି ସମସ୍ତେ ଲଗାଉଛନ୍ତି ଏବେ ସବୁ ମେସିନ୍ ହେଇଗଲାଣି। ଉ ଟ୍ରାକ୍ଟରଠୁ ଆରମ୍ଭ କରି ସବୁ ହେଇଗଲାଣି ତ ସହଜ ସବୁ ହେଇଯାଉଛି। ଆ ଘରେ ଘରେ।